ହଁ ବନ୍ଧୁ ନମସ୍କାର।
ନମସ୍କାର ଆଜ୍ଞା।
ନମସ୍କାର ଆଜ୍ଞା କଣ କରୁଛନ୍ତି? ମୁଁ ଏବେ ବସିକି ଟେଲିଭିଜନ ଦେଖୁଥିଲି ଆଉ। ଆପଣ?
ଏବେ ପଢି ସାରିକି ଆସିଲି ଆଉ। କୁହନ୍ତୁ
ହଁ ହଁ
କେମିତି ଅଛନ୍ତି?
ଆଉ ମୁଁ ଏବେ ବହୁତ ଭଲ ଅଛି। ଘରେ ବି ବହୁତ ଭଲ ଅଛନ୍ତି।
କିଏ କିଏ ରହିଛନ୍ତି ଆପଣଙ୍କ ଘରେ?
ବାପା, ମା, ଭାଇ, ଭାଉଜ, ଆଉ ପୁଅ। ସ୍ତ୍ରୀ, ନିଜର ଝିଅ ଅଛି ଦିଟା। ଏମିତି ଆଉ। ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ମୁଁ ବି ବିବାହି ତା ମୋର ଅଛନ୍ତି ମୋ ସ୍ଵାମୀ, ଦିଅର ଶାଶୁ, ଶଶୁର ଗୋଟେ ମୋ ପୁଅ, ଗୋଟେ ଝିଅ। ଆପଣ କଣ କରନ୍ତି?
ଏଏ କଳକାରଖାନାରେ ଯାଇ କିଛି କାମ କରୁଛୁ।
ଆଜ୍ଞା କି କାମ
ଏମିତି ଆଉ। ଏଇ ଆମର କିଛି ମେକାନିକ କାମ କରୁଛୁ ଆଉ।
ଆଜ୍ଞା ଭଲ।
ଆଉ ଆପଣ କିଛି
ଆଉ ଆପଣ ଆଜ୍ଞା ମୁଁ ଏବେ ପଢାପଢି କରୁଛି।
ପଢାପଢ଼ି କରୁଛନ୍ତି?
ଆଜ୍ଞା।
ଓହୋ।
ମୁଁ ଶିକ୍ଷକ ଲାଇନ୍ ରେ ପଢ଼ାପଢି କରୁଛି ଏବେ ଆଉ।
ଓହୋ।
ଆପଣଙ୍କ ଆପଣଙ୍କ ସ୍ତ୍ରୀ କଣ କରନ୍ତି?
ସିଏ ଘରେ ଗୃହିଣୀ ଅଛନ୍ତି ଘରେ ଆଉ ଖାଲି ରୋଷେଇ କରୁଛନ୍ତି। ଆଉ ପିଲାଙ୍କୁ ବି ପାଠ ପଢ ହଁ ଘର କାମ ବି ପଢ଼ଉଛନ୍ତି ଆଉ।
ଭଲ କଥା ଆଜି ଆପଣଙ୍କ ଗୃହିଣୀ କଣ ରୋଷେଇ କରିଥିଲେ କୁହନ୍ତୁ?
ରୋଷେଇ କଣ ହେଇଛି ମୁଁ ଏଯାଇ ଦେଖିନି, ମୁଁ ତ ଏବେ ଆସିଲି। କଳକାରଖାନାରୁ ଏବେ। ଏବେ ମୁଁ ଆସିଲି କଳକାରଖାନାରୁ ଫେରିଲି। ତ ଦେଖିନି କଣ ରୋଷେଇ ହେଇଛି କଣ ନାହିଁ। ଗଲେ ଖାଇବାବେଳେ ଦେଖିବୁ ଆମେ ଖାଇବୁ ଆଉ।
ବର୍ଷା ହଉଛି ଆପଣଙ୍କ ଆଡେ?
ଏବେ ବର୍ଷା ହଉଛି, ବହୁତ ଜୋରରେ ହଉଛି।
ଆଜ୍ଞା।
ଆଉ ଆପଣଙ୍କର ବର୍ଷା ହଉଚି ନା?
ହୁଁ ହୁଁ ହଁ ଏଇଟା ସବୁଆଡେ ହଉଛି ବର୍ଷା ଟା ଆଉ।
ହୁଁ।
ଠିକ୍ ଅଛି।
ହଁ ଆଉ ଆପଣ କୋଉ ଜିଲ୍ଲାରେ ଅଛନ୍ତି?
ନାଇଁ ସେମିତି ତ କିଛି କହିହବନି ଆଉ।
ଆଉ।
ଆଉ କିଛି କୁହନ୍ତୁ ଅଲଗା ମାନେ ବିଷୟରେ, ଆପଣଙ୍କ ଆଖ ପାାଖରେ କଣ ସବୁ ଦର୍ଶନୀୟ ସ୍ଥାନ ଅଛି, ଆପଣ କୋଉ ଯାଏଁ ପଢିଛନ୍ତି, ସେ ବିଷୟରେ ଟିକେ କୁହନ୍ତୁ?
ଆଉ ମୁଁ ଆମର ଯୁକ୍ତ ଦୁଇ ଯାଏଁ ପଢିଛୁ ଆଉ।
ଆଜ୍ଞା ହଉ ଠିକ୍ ଅଛି ଆଉ। ଆପଣଙ୍କ ବୟସ?
ବୟସ ଏବେ ଅଣତିରିଶ ବର୍ଷ।
ଆଛା ହଉ।
ଆଉ ଆପଣଙ୍କ ସ୍ଵାମୀ କଣ କରୁଛନ୍ତି?
ସିଏ ବେପାର କରନ୍ତି ଆଉ।
ଅଁ ହଁ।
ଆଉ କଣ, ଆପଣ ଚାଷ ବାସ କରନ୍ତି କି ନାଇଁ?
ହଁ ଚାଷ ହୁଏ ଆମର। ଧାନ ଚାଷ ଏବେ ହଉଛି ଆଉ। ଏବେ ଧାନ ଚାଷ ହଉଛି।
ଓହୋ। ହଉ ଆଉ। ଆଉ ଆପଣଙ୍କର କଣ ସବୁ ସେପଟରେ ଦର୍ଶନୀୟ ସ୍ଥାନ କୁହନ୍ତୁ ପାଖାପାଖି।
ଦର୍ଶନୀୟ ଆମ ହୁଏ।
ହୁଁ।
ଧୁମ୍ ଧାମ୍ ରେ ହୁଏ। ତାର ଆଲୋକ ବହୁତ ଭଲ ଲାଗେ, ଡେକୋରେସନ କରାଯାଏ।
ଆଜ୍ଞା।
ହଁ ଆ ସପରିବାର ସହିତ ଆମେ ବି ଯାଉ ଦେଖିବାକୁ।
କାଳୀ ପୂଜା ଦୀପାବଳିରେ ପଡିଥାଏ ନା?
ଆଜ୍ଞା?
ଦୀପାବଳିରେ କାଳୀ ପୂଜା ହୁଏ ନା? ଅକ୍ଟୋବର ମାସ ସେପ୍ ଅ ନଭେମ୍ବର ମାସ। ରେ। ହଁ ଆଜ୍ଞା। ଆଜ୍ଞା ମୁଁ କହିଲି କାଳୀ, ମୁଁ କହିଲି କାଳୀ ପୂଜା ଦୀପାବଳିରେ ହୋଇଥାଏ।
ଦୀପାବଳି ମା ଇଏଦେ ହୁଏ।
ହୁଁ। ତାହେଲେ ସେପଟରେ ଆପଣ ଧୁମଧାମରେ କାଳୀ ପୂଜା ପାଳିଥାନ୍ତି। ଆମର ବି ଏଠି କୁମାର ପୂର୍ଣ୍ଣିମା ଲ କ୍ଷ୍ମୀ ପୂଜା ଟା ବହୁତ ଭଲସେ ହୁଏ। ଆପଣ ଆସନ୍ତୁ, ବୁଲିବାଲିକି ଯିବେ ଆଉ।
ହଁ ଯିବି। ଠିକ୍ ଅଛି, ଆପଣ ଯ ଯଦି ଆମକୁ ଡାକିବେ, ଆମେ ନିହାତି ଯିବୁ, ଆମେ କାହିଁ ମନା କରିବୁ।
ହଉ ଠିକ ଅଛି ଆଉ ଆପଣ ଯାଆନ୍ତୁ ଖାଇ ପିଇକି ଟିକେ ରେଷ୍ଟ ନିଅନ୍ତୁ ଏତେ କାମ କରିକି ଆସିଛନ୍ତି ଦିନରେ।
ହୁଁ ଖାଇବୁ ଆଉ ଟିକେ ଗଲେ ଖାଇବୁ ଆଉ ଏବେ ଆମର ପୁଅ ପାଠ ପଢୁଚନ୍ତି।
ପୁଅ କୋଉଥିରେ ପଢୁଚନ୍ତି?
ପାଠ ପଢା ସରିଲା ପରେ ନାଇଁ ସେ ସ୍କୁଲ ଯାଇନି। ସେ ସେମିତି ତାଙ୍କ ମା ପଢଉଚନ୍ତି ଆଉ।
ଆଉ ଝିଅ।
ନାଇଁ ଝି ଝିଆରି ମାନେ ସେମାନେ ପଢି ସାରିଲେଣି। ସିଏ ତାଙ୍କର ବୁଲୁଛନ୍ତି ହଁ ସେମାନେ ବଡ ମୋ ପୁଅ ସାନ।
ସେ କୋଉ କ୍ଲାସ କରୁଚନ୍ତି?
ସିଏ ଗୋ ଜଣେ ଯାଇକି ପ୍ରଥମ କ୍ଲାସ୍ ପଢୁଛି ଆଉ ଜଣେ ସେ ଅଙ୍ଗନବାଡି ଯାଉଛି ଆଉ ଯାଇନି ସିଏ ବି ସେ ପାଠ ପଢିନି। ଛୋଟ ଅଛି ଆଉ।
ହୁଁ ଓ ହୋ ଆପଣଙ୍କ ବାପା ମା ଅଛନ୍ତି ବୟସ ବୟସ୍କ ଅଛନ୍ତି ନା ଆ ମାନେ ବୃଦ୍ଧ ହେଇଗଲେଣି ନା ବୟସ୍କ ଅଛନ୍ତି?
କିଏ ବାପା ମା?
ଆଜ୍ଞା।
ହଁ ସେଇଭଳି ହେଇଗଲାଣି କିନ୍ତୁ ଅଛନ୍ତି ଆଉ ଚାଲି ପାରୁଚନ୍ତି। ନିଜ କାମ ନିଜେ କରିପାରୁ ଛନ୍ତି ହଁ ବହୁତ ଭଲ ଅଛନ୍ତି। ଆଉ ସେଇ ଆଣ୍ଠୁ ଗଣ୍ଠି ଟିକେ ବ ବୟସ ଯେହତୁ ହେଇଗଲାଣି ତ ବିନ୍ଧା ବି ବି ବିନ୍ଧା ବିିନ୍ଧି ହଉଛି ଆଉ। ଭାଇ ଗୋଟେ ଭଉଣୀ ଗୋଟେ ଆଉ।
ଭଉଣୀ ଭଉଣୀ ବାହା ହେଇ ସାରିଲାଣି ନାଇଁ ଅଛନ୍ତି ଘରେ?
ହଁ ସମସ୍ତେ ବାହା ହେଇସାରିଲେଣି ବଡ଼ ଭାଇ ବାହା ହେଇସାରିଲେଣି ମ ବଡ଼ ଭଉଣୀ ବାହା ହେଇସାରିଲେଣି ମୁଁ ସାନ ମୁଁ ବି ବାହା ହେଇସାରିଲିଣି।
ଓହୋ ଭଲ କଥା ଆଉ।
ହୁଁ।
ହଉ। ଆଉ କଣ କୁହନ୍ତୁ।
ଆଉ ଆଉ ତ ଆମର ତ ଏବେ ଧାନ ଚାଷ ଚାଲିଚି।
ହୁଁ ଆମର ବି ରୋଟର ଅ ଛି ଆମର ଯେଉଁ ଚାଷ କାମ ପାଇଁ ଟ୍ରାକ୍ଟର ଅଛି ଆମ ଟ୍ରାକ୍ଟର ବି ଚାଷ କରୁଚି। ହୁଁ। ଆମର ବି ଏପଟ ରେ ଧାନ ଚାଷ ବହୁତ ଭଲ ହୁଏ ଓଡିଶାରେ ତ ଫେମସ ଆଉ ମାନେ ଟିକେ ଧାନ ଚାଷ ଉପରେ ଟିକେ ଅଧିକ
ହୁଁ ଅଧିକ ଧାନ ଚାଷ ହୁଏ ଆଉ।
ବର୍ଷା ଋତୁ ସେଥିପାଇଁ ଆମର ଏଠି ବହୁତ ଉପକାର କରିଥାଏ। ଧାନ ଚାଷ ପାଇଁ।
ହଉ ଆଉ। ଆଜି ଆପଣଙ୍କର ଖାଇବାରେ କଣ ସବୁ କରିଚନ୍ତି? ଆପଣ ଦେଖିନାହାନ୍ତି ଜାଣିନାହାନ୍ତି ଆଉ।
ନା ଜାଣି ନାହୁଁ ଆ।
ଜାଣିବା କଥା ନା ଆଉ।
ଏବେ ଆସିଲୁ ତ ଘରେ ବସିଥିଲୁ ଆଉ।
ଆପଣ କେତେଟାରୁ ସକାଳୁ ପଳାନ୍ତି ସକାଳୁ କେତେଟାରୁ ଯାଆନ୍ତି।
ଆଠଟା ବେଳେ ଯାଉ ଆମେ। ସାଢେ ଆଠାରେ
ଆପଣଙ୍କ ସାଇକେଲ ରେ ଯାଆନ୍ତି ନା ମୋଟର ସାଇକେଲ ରେ ଯାଆନ୍ତି ନା କୋଉଥିରେ ଯାଆନ୍ତି।
ନାଇଁ ସାଇକେଲ ରେ ଯାଉ।
ଆଛା ଭଲ କଥା ଆଉ ସାଇକେଲ ଟା ଭଲ ଦେବା ପାଇଁ ଭଲ। ସେ ସେ ମାନେ ବ୍ୟାୟାମ ହେଇଯାଉଛି। ହୁଁ ଭଲ ସେ ସବୁ ସେ ସବୁ ସେ ସେଗୁଡା ତ ସବୁ ଛାଡିଦେଲେଣି ଆଜିକାଲି ଲୋକ ସାଇକେଲ କେହି ଚଲେଇବା ପାଇଁ ରାଜି ବି ହଉନାହାନ୍ତି। ଅତି ସହଜରେ ବାଇକ ରେ ପଳଉଛନ୍ତି ଆଉ।
ହୁଁ।
କି। ଆଉ କଣ କୁହନ୍ତୁ।
ଆଉ ଏଇ ବର୍ଷା ଟା ତ ପୁରା ପାଣି ହେଇଯାଇଛି ଧାନ ବିଲରେ। ଆଉ ଧାନ କେମିତି କଣ କରିବୁ ଭାବୁଛିୁ।
ବର୍ଷା ଆମର କଣ ଉପକାରିତା କରେ କହିଲେ ଦେଖିବା
ବର୍ଷା ଆମର ଉପକାରିତା କରେ ଚାଷବାସ ପାଇଁ ବହୁତ ଭଲ ଅଧିକ ହେଲେ ବହୁତ ଖରାପ।
ହଁ ସେଟା ତ ଖରାପ ବନ୍ୟା ହେଇଯିବ ସବୁ ପରିବା ଫସଲ ଯିଏ ବି କରିଥିବ ସବୁ ନ ତ ଯିବ
ହୁଁ ତାପରେ ବି ଯୋଉ ଖରା ଦିନ ଗଲା ଯୋଉ ଗରମ ହଉଥିଲା ବହୁତ ଏବେ ଥଣ୍ଡା ଲାଗୁଛି ନିହାତି ନିହାତି ଦରକାର ବର୍ଷା କାହିଁକି ନାହି ଗରମରେ ରହିହବ ନାହିଁ।
ହୁଁ।
ହୁଁ ହଁ ହ। ଆଉ ଏବେ ଖରା ବର୍ଷା ହେଲା ଆଉ ଛତୁ ବି ହଉଥିବ ଆପଣଙ୍କ ଗାଁ ରେ
ନାଇଁ ନାଇଁ ଆମ ଗାରେ ଛତୁ ତୁନି କିନ୍ତୁ ବିଲ ବାଡ଼ିରେ ହେଇ ଆଉ ଆପଣଙ୍କ ଆଡେ ଛତୁ ହଉଛି।
ହଁ ଆମର କୁଟା ରହୁଛି ନା ଆମର ଛତୁ ବହୁତ ହୁଏ ପୁରା ମାନେ ପୁରା ପାଛିଆ ପାଛିଆ ବାହାରେ ବହୁତ ଭଲ ଲାଗେ ଖାଇବାକୁ।
ହୁଁ।
ସୋରିଷ ତେଲ ସୋରିଷରେ କରିଦବ ବଢିଆ ଲାଗିବ ହଁ ପାଳ ଛତୁ। ଆମର କୁଟା ଛତୁ କୁହାଯାଏ ଆଉ।
ଆଜ୍ଞା।
ହୁଁ।
ଭଲ ଆଉ ଆମର ହୁଏ ଯେ ମୋ ବାପ ଘରେ ମୁଁ ମୁଁ ଖାଇଜାଏ ଏଠି ଶାଶୁ ଘରେ ସେମିତି କିଛି ଚାଷ ବାସ ଆମର ମାନେ ନାହିଁ ଟା ଅବଶ୍ୟ ଅଛି ଅନ୍ୟ ଲୋକଙ୍କର ଚାଷ ହଉଛି କିନ୍ତୁ ଆମର ହଉନି। ଆମର ସବୁ ଟିକେ ଚାକିରିଆ ସେଥିପାଇଁ ହଉନି ଆଉ ଆମର କିନ୍ତୁ ବାପ ଘରୁ ଆମ ଘରେ ପଠାନ୍ତି ଏଠି ଖାଇବା ପାଇଁ। ଭଲ ଲାଗେ ସେ ଛତୁ ଟା ଆଗରୁ ବି ମୁଁ ଖାଏ ଛ ବେ ସେ ଥିଲାବେଳେ ଘରେ ଥିଲାବେଳେ ଖାଏ।
ହୁଁ ବହୁତ ବଢ଼ିଆ ଲାଗେଛତୁ।
ହୁଁ। ମୁଁ ନିଜେ ମାନେ ବାଡିରେ ସବୁ କିଛି ଜହ୍ନି ଭେଣ୍ଡି ଏ ସବୁ ଜିନିଷ ଲଗେଇବା ପାଇଁ ଖାଇବା ପାଇଁ ବହୁତ ଭଲ ପାଏ।
ହୁଁ ଆଉ ବର୍ଷା ଦିନ ଏବେ ତ ଖାଲି ଲେମ୍ବୁ ବଢିଆ ଲାଗେ ଖାଇବାକୁ ଆଉ ଲେମ୍ବୁ ପିଆଜ ଆଉ
ହୁଁ। ହଉ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଆଜ୍ଞା। ଆଉ।
ଆଜ୍ଞା ଧନ୍ୟବାଦ ଧନ୍ୟବାଦ ଆ ଆପଣଙ୍କ ସହିତ କଥା ହେଇକି ମତେ ବହୁତ ବହୁତ ବହୁତ ବଢିଆ ଲାଗିଲା।
ହଉ ହଉ ଠିକ ଅଛି।
ଠିକ୍ ଅଛି ଧନ୍ୟବାଦ ବନ୍ଧୁ।